ଉଁ।
ହେଲୋ।
ହେଲୋ ହଁ। ତୁ ହାଲୋ କୋଉନ୍
ହାଲୋ।
ହୁଁ ହାଲୋ। ତୁ ହାଲୋ କୁହନ୍ତୁ। ଆଉ କହିଲି ଆଉ ର ତରେ କୁଆ ଯାଇଥିଲେ? ଉଁ ରଜରେ କୁଆଡ଼େ ଯାଇଥିଲେ କଣ କୁଅ କଣ କହିଲେ ଆ
ଆ ମୁଁ ଆମ୍ ଆମ ଯାଇଥିଲୁ ମହାବିନାୟକ ବୁଲି ଆଉ ଚଣ୍ଡି ମନ୍ଦିର ଆଉ ଉଁ ଗଡମଧୁପୁର ବୁଲିଆକୁ ଯାଇଥିଲୁ। ଆପଣ କୋଉଠି କୋଉଠି ଯାଇଥିଲେ?
ଆ ମୁଁ ସକାଳେ ଆମେ ଆମ ସାଙ୍ଗମାନେ ତିନି ଜଣ ଆମେ ସକାଳୁ ପ୍ରଥମେ ଗଲୁ ଉଁ ମହାବିନାୟକ ତାପରେ ଗଲୁ ଭୂସଣ୍ଡପୁରୁ ତାପରେ ଗଲୁ ଉଁ ଗଡମଧୁପୁର ତାଙ୍କ ଗଡମଧୁ ପୁରୁ ରାଜାଙ୍କ ଭବନ ଦେଖିଲୁ। ସେଠି ବୁଲାବୁଲି କଲୁ ତାପରେ ଘରୁକୁ ଆସିଲୁ।
ଆଉ ସକାଳେ କଁ ଖାଇକି ଯାଇଥିଲେ?
ସକାଳେ ମୁଁ ଖାଇଥିଲି ଉଁ-ଉଁ ସକାଳେ ବିସ୍କୁଟ ଖାଇଥିଲି ଆଉ ଆପଣ ଆ ଆପଣ ଏବେ କଁ କରୁଚନ୍ତି?
ଏଇଠି ଖେଳିବାକୁ ବାହାରିଥିନି।
ଆଉ ଠିକ ଅଛି ଆପଣ ଜାଣିଚନ୍ତି ଗଛ ଗୋଟେ କେନ୍ତି ଲଗେଇବା ପାଇଁ କଁ କଁ ଯେନ୍ତି ଦରକାରେ ଆବଶ୍ୟକ ଜିନିଷ?
ଗଛ ଦେଇକି ନର୍ସରୀରୁୁ କିଣିବ। ଆଉ ଘରେ ବାରିରେ ଖୋ ଶାବଳରେ ଖୋଳିବ। ଖୋଳି ସାଇଲା ପରେ
ଉଁ କନ୍ ଚାଲି ଚାଲି କୁଆଡ଼େ ଯାଉଛନ୍ତି ଆପଣ?
ହଁ ଏଇ ବୁଲୁଚି ଦାଣ୍ଡରେ ଖେଳିବାକୁ ଯାଇଥାନ୍ତି ତ।
ନାଇଁ ଆଉ ସେଠି ବସନ୍ତୁ ଆପଣ ଚୁପଚାପ୍ ହ୍ୟାଡେ ଯାଆନ୍ତୁନି। ହେଠି ଶୁଣିବେ କିଏ ଭୁଲ୍ ଭାଲ୍ ହେଇଯିବ ସବୁ।
ଆଉ ହୋ।
ଟୁଣି
ଆ ବାରିରେ ବାରିରେ ଖୋଳିବେ ନର୍ସରୀରେ ଯାଇକି ଗଛ ଆଣିବେ ଗଛ ଗଛ ପୋତିକି ଖତ ଖତ ଦେବେ ଆଉ ସକାଳୁ ଉଠିକି ପା ପାଣି ଦେବେ
ହୁଁ।
ଆଉ ଭଲ ମାନେ ଯେମିତି ଖରା ପଡିଥିବା ଆଜି କାଳେ ଏ ନା ଗ ଗଛ ଟା ପୋତିିବେ ଗଛ ଲଗେଇବେ ସେ ଗଛ ହବ ଗଛ ହେଲେ ଆପଣ ଫଳ ଖାଇବେ ଫଳ ଖାଇକି ଆପଣ ବିକି ପାରନ୍ତି ଆଉ ଆପଣ ନିଜେ ବି ଖାଇପାରନ୍ତି। ଫଳନ୍ତିଆ ଗଛ ଗଛ ଆଣିବେ ଆଉ।
ଠିକ୍ ଅଛି। ଆଉ ହୁଁ ଆପଣ କୁଆଡେ କଣ ଏବେ ଯିବା ପ୍ଲାନ୍ ଅଛି ଆପଣଙ୍କର କୁଆଡେ?
ଏବେ ରାତିକି ଛକକୁ ଟିକେ ଯିବାର ଅଛି।
ଆଉ କଣ ଆପଣ ଏବେ ପଢା ପଢି କରୁଛନ୍ତି?
ହଁ ପଢାପଢି ଚାଲିଛି ସେଇଭଳିଆ ଆଉ ପ୍ଲସ୍ ଟୁ ରେ ପଢୁଛି ଚଣ୍ଡିଖୋଲ କଲେଜ୍ ଆମର।
ଏତେ ନୁହେଁ ହୁଁ। ହଁ ଆ ହଁ ପଢା ପଢି ଚାଲିଛି ତ ଠିକ୍ ଠାକ୍।
ହଁ ସେଇଭଳିଆ ଆଉ।
ହୁଁ ଆଉ କଣ ଜୀବନ ଆଉ କୁହନ୍ତୁ ଆପଣ କଣ କହୁଛନ୍ତି।
ଆପଣ ଆଉ ଖରାବେଳେ କଣ ଖାଇଥିଲେ?
ହୁଁ। ଖରାବେଳେ ଖାଇଥିଲି ଭାତ ଆଉ ଫୋନ୍ ଦେଖି ଫୋନ୍ ବେଶୀ ଦେଖା ଦେଖି ବ୍ୟବହାର କମ୍ କରିବା ଉଚିତ୍ ମୋବାଇଲରେ ଆଖି ଖରାପ ହଉଛି ଏବେ ମୋ ସାଙ୍ଗ କିଛି ଦିନ ତଳେ ମୋ ସାଙ୍ଗ ଗୋଟେ କଲ୍ କରିଥିଲେ ତାଙ୍କ ଆଖି ଏ ଫୋନ୍ ଦେଖି ଛୋଟବେଳେ ବେଶୀ ସି ଟିକିଏ ଆଖି ଖରାପ ହେଇଥିଲା ସିଏ ସେଥିରେ ବେଶୀ ଧ୍ୟାନ ଦେଲେନି ତାପରେ ଧୀରେ ଧୀରେ ସିଏ ତା ଆଖି ବେଶୀ ପ୍ରୋବ୍ଲେମ୍ ହେଇ ଦେଖା ହେଉଛି ସେଥିପାଇଁ ସିଏ ଏବେ ଟେଷ୍ଟ୍ କରେଇଲେ ଟେଷ୍ଟ୍ କରେଇଲେ ତାଙ୍କ ଆଖି ଖରାପ ଥିଲା ମାଇନସ୍ ହେଇଯାଇଥିଲା। ମାଇନସ୍ ହେଇଯାଇଥିଲା ସେଥିପାଇଁ ଯଦି କିଛି ପ୍ରୋବ୍ଲେମ୍ ହଉଛି ଆଖିରେ ତାହଲେ ଯାଇକି ଡାକ୍ତରଖାନା ଦେଖେଇବା ଉଚିତ୍ ଟେଷ୍ଟ୍ କରିବା ଦରକାର କିଛି ଶରୀର ଯଦି କିଛି ବି ଅଙ୍ଗର କିଛି ଅସୁବିଧା ଲାଗୁଛି ତାହଲେ ଚେକ୍ କରିବା ଦରକାର କମ୍ କାଇଁ ନା ଏବେ କ୍ୟାନ୍ସର ବି ମାତ୍ରା ବଢିଗଲାଣି ଆଉ ବିଭିନ୍ନ ରୋଗର ମାତ୍ରା ବଢିଗଲାଣି କିଛି ଆ ଗୋଟେ ସୁସ୍ଥ ଲୋକଙ୍କୁ ମଧ୍ୟରେ ସୁସ୍ଥ ଲୋକ ଦେହରେ ମଧ୍ୟ ବିଭିନ୍ନ ରୋଗ ଥିବାର ସମ୍ଭାବନା ଅଛି ସେଥିପାଇଁ ଆମକୁ ସୁରକ୍ଷିତ ରହିବା ଉଚିତ ଆଉ ସବୁ କ୍ଷେତ୍ରରେ ଆମକୁ ସଚେତନ ରହିବା ଉଚିତ। ହାଁ ଆପଣ ଆ ଆପଣଙ୍କର ଆଖି ଏବେ ଠିକ୍ ଅଛି ତ?
ଆଜ୍ଞା।
ଆଉ ଠିକ୍ ଠାକ୍ ଦେଖାଯାଉଛି ନା?
ଆଜ୍ଞା।
ହୁଁ ଆଉ କୋଉଠି ଅଛନ୍ତି ଏବେ?
ଏବେ ମୁଁ ଆମ ଘର ଆଗରେ ଠିଆ ହେଇଛି।
ଠିକ୍ ଅଛି ଆଉ ହଁ କୁହନ୍ତୁ ଆପଣ କିଛି କୁହନ୍ତୁ ମୁଁ ତ ବହୁତ କିଛି କଥା କହିଲିଣି କୁହନ୍ତୁ ଆପଣ କଣ କହୁଛନ୍ତି।
ଆପଣ ଚାରିଟା ବେଳେ କୁଆଡ଼େ ଖେଳାଖେଳି କରନ୍ତି ।
ନାଇଁ ଏବେ ଏବେ ମୁଁ ଖେଳିବାକୁ ଯାଏ ଆଜି ଟିକେ ମୋ ଦେହ ସ୍ୱାସ୍ଥ୍ୟ ଭଲ ଲାଗୁନି ସେଥିପାଇଁ ମୁଁ ଘରେ ଶୋଇଅଛି ଆଉ। ହୁଁ ହୁଁ ଟିକେ ଜର ଜର ହେଇଯାଇଛି। ଆଛା।
ଜର ପାଇଁ ଡାକ୍ତରଖାନା ଯାଇଥିଲ?
ହୁଁ ଡାକ୍ତରଖାନା ଯାଇଥିଲି ଡାକ୍ତର କହିଲେ କି ଆପଣଙ୍କର ଟିକେ ଭିଟାମନ୍ ସଟ ହେଲାଣି ଆଉ ଜର ଆପଣ ଟିକେ ପାଣି କମ ହୁଅନ୍ତୁ ଆଉ ଧୂଳି ମୂଳିରେ ବେଶୀ ଯାଆନ୍ତୁନି ଆଉ ସେଇ ଅନୁସାରେ ମେଡିସିନ ଆଣିକି ଆସିଲୁ ଆଉ
ଡାକ୍ତର ଡାକ୍ତରଙ୍କ ପରାମର୍ଶରେ ଆପଣ ଯା କଣ କରିବେ।
ହୁଁ ଡାକ୍ତରଙ୍କ ପରାମର୍ଶ ମାନିବା ଉଚିତ ନହେଲେ ଆମକୁ ବେଶୀ ଅ ସମସ୍ୟାର ସବୁକିଛି ସମ୍ମୁଖୀନ ପଡ଼ିବ।
ଆପଣଙ୍କ ଡାକ୍ତରଖାନାଟା କଉଠି?
ଆମର ଏଇଠି ଆମ ଘର ପାଖରୁ ହବ ପାଞ୍ଚ କିଲୋମିଟର ଆଉ। ମେ ବି ଆଜି ଆଜି ଆଜି ଗୋଟେ ମା ଚଣ୍ଡି ଗଲେରେ ଗୋଟେ ଆକ୍ସିଡେଣ୍ଟ ହେଲା। ସେଥିରେ ଆପଣଙ୍କ ଆପ ଆପଣଙ୍କର ହ୍ୟାଲୋ।
ହଁ।
ହଁ ଆଜି ଗୋଟେ ଚଣ୍ଡୀଖେଲ ହଁ ଶୁଭାଗଲା କୁହ ମୁ କହିଲି ଆଜି ଆଉ। ଚଣ୍ଡିଗଲାଜି ଗୋଟେ ଆକ୍ସିଡେଣ୍ଟ ହେଲା ଦୁର୍ଘଟଣା େ ହେଲା ଆଉ ଗୋଟେ ହାଇୱେ ଟ ଆସିଲା ସେଥିରୁ ଗୋଟେ ମଝିରେ ଲୋକ ଟେ ଥିଲା ଦେନ୍ ଚାପି ଦେଇଥିଲା ସେ ଲୋକ ଲୋକର ମୃତ୍ୟୁ ହେଇଯାଇଛି ଆଉ ଜଣଙ୍କର ଦେହ ପୁରା ସିରିସେ ଅଛି ଏବେ ଅଛତ୍ନି। ହୁଁ ସିଏ ଅଛନ୍ତି ହୁଁ କଟକରେ।
ଆଉ ଗୋଟେ ଲୋକ ମରି ଯାଇଛନ୍ତି।
ହଁ ସେ ମାମୁ ମାମୁର୍ ହୁଁ ସେଥିପାଇଁ ଆମକୁ ଗାଡି ଗାଡ। ଆଉ ଉଚିତ୍ ହେଲେ କି ଉଚିତ ଦରକାର ହେଲେ ଆମକୁ ଗାଡି ନେଇ ଯିବା ଉଚିତ ଆଉ ବେ ବେକାରରେ ବୁଲିବା ଉଚିତ ନୁହେଁ କାରଣ ଏବେ ଯଦି ଦୁର୍ଘଟଣା ହଉଛି ଆମକୁ ହେଲମେଟ ପିନ୍ଧିବା ଦରକାର ଆଉ ବିଭିନ୍ନ ପ୍ରକାର ରୋଡ ର ସେ ରଲା ମାନିବା ଦରକାର। ଫୁଲବାଣୀ ଗଲେ ଆମେ ବିଭିନ୍ନ ହେଲା ଆଉ ମୋ ଭାଇ ଯାଇଛନ୍ତି ମୁଁ ଯାଇନି।
ଆପଣଙ୍କର କଣ ହେବେ ସିଏ?
ମୋର ଅଜା ହେବେ।
ଅଜା ମାନେ ନିଜ ଅ ଅଜା ନା
ନାଇଁ ଆମ ଆମ ଘର ପାଖରେ ତା ତାଙ୍କ ଘର ।
ଓହୋ ଆଜିିକ କି ମାନେ ଟାଇମ ଟା କେତେ? ଟାଇମ୍ ଟା?
ଟାଇମ ହବ ଗୋଟେ। ଗୋଟେ ପନ୍ଦର ଖଣ୍ଡେ ହବ, ସେ ତାଙ୍କର ଦୁର୍ଘଟଣାଟା ହେଲା।
ଆପଣଙ୍କ ଚଣ୍ଡିଖୋଲ?
ହୁଁ। ଆପ ଆଜ୍ଞା। ଆପଣ ଆପଣ ଦେଖି ଦେଖିକି ଯିବା ଆସିବା କରିଥାନ୍ତୁ? କାରଣ ଆ ଉମ୍ ପାଦ ପାଦରେ
ଦୁର୍ଘଟଣା ଅନେଇ ବଇଛି।
ହଁ ଦୁର୍ଘଟଣ ସମ୍ମୁଖୀନ ହବ ନହେଲେ। ସେଇ ଅଞ୍ଚରେ ଚଣ୍ଡିଖୋଲ ରେ ବୋହୁତ ଦୁର୍ଘଟଣା ହଉଥିଲା। ସେଥିପାଇଁ ସେ ଟ୍ରାଫିକ ଟା ଉଠା ହେଇକି, ଆ ସେ କଟିଂ ଟା ବନ୍ଦ କରାହେଲା। ତଥାପି ଏବେ ଦୁର୍ଘଟଣା ବହୁତ ହଉଛି। ଏବେ କିଛି ଦିନ ତଳେ ଆମେ ଯାଇଥିଲୁ ସାଙ୍ଗର ମୋର। ଆ ଏଇଠି ଗୋଟେ ଗାଡିଟେ ବାଡେଇ ଦେଇଥିଲା। ସେ ଦୁଇ ଜଣ ଝଗଡା ଲାଗୁଥିଲେ। କଣ ହେଇଥିଲା? କାର ବାଲା ଗୋଟେ ବାଇକ ବାଲାକୁ ଆଉ ସେଇ ସମୟରେ ଆମେ ଘୁଗୁନି ଖାଉ, ଘୁଗୁନି ଖାଉଥିଲା ସମୟରେ ଟ୍ରାନ୍ସଫର୍ମର ଟ୍ରାନ୍ସଫର୍ମର ଗୋଟେ ଫାଟିଲା। କାରଣ ବି ଯୋଉ ହ ଖରା ଦିନ ବେଶୀ ତାପମାତ୍ରା ଯୋଗୁଁ ଏସିଡି ବସି ବେଶୀ ଉତ୍ତପ୍ତ ହେଇଯାଇଥିଲା। ସେଥିପାଇଁ ଫାଟିଲା-
ଆପଣଙ୍କ ଘରେ ଏସିି ଲାଗିଛି?
ନାଇଁ ଆମର ଫ୍ୟାନ୍ ଆମ ଏସିି ବ୍ୟବହାର କରିବା ବେଶୀ ବୃକ୍ଷ ଆମ ବୃକ୍ଷରୋପଣ କରନ୍ତୁ। ବେଶୀ ବୃକ୍ଷ ଲଗେଇବା ପରେ ଧ୍ୟାନ ଦଉଛି। ଆମେ ଏସି ଏସିି କିଣିବା ପରେ ଧ୍ୟାନ ଦଉନୁ ଏବେ। ଆପଣଙ୍କ ପରିବାର କିଏ କିଏ ଅଛନ୍ତି କହୁନାହାନ୍ତି ପରିବାର ଭିତରେ କୁହନ୍ତୁ?
ପରିବାରରେ ମୁଁ ଅଛି
କାହା ନାଆ ନ ଧରିକି କୁହନ୍ତୁ ଆପଣ ଶୁଣିବା ଅଛି।
ମୁଁ ଅଛି ବାପା ଅଛନ୍ତି ଦେଇ ଅଛନ୍ତି ତିନିଟା ବୋଉ ଆ ବୋଉ ଅଛି। ଛି ମୁଁ ଏକା
ମା କଣ କରନ୍ତି?
ମା ରୋଷେଇ କରନ୍ତି।
ହୁଁ ଆଉ ଆପଣ ଆପଣ ଆପଣଙ୍କର ହ ଯୋଉ ବାରି ଅଛି ଆପଣଙ୍କ ବାରିରେ କଣ ସବୁ ଲଗେଇଛନ୍ତି ସବୁଜ ପନିପରିବା?
ଆମ ବାରିରେ କଞ୍ଚା ଲଗା ଲାଗିଛି ବାଇଗଣ ଲାଗିଛି ବାଇଗଣ ଆମେ ଗଛ ସ ଲୁ ଆଣିକିଇ ତଳି ଆଣିକି ଖଇରା ଯେଉଁ ହାଟରୁ ଓ ସେଠି ସେଠି ଦଶ ଟଙ୍କା ଲେଖା ବିକା ହଉଥିଲା ଦଶ ଟଙ୍କା ଲେଖାରେ ଆଇଲୁ ଆଣିକି ବାରିରେ ଖୋଳା ଖୋଳି କଲୁ ଫଉଡ଼ରରେ ଅଣାହଣି କରିକି ପାଣି ଫାଣି ଛିଞ୍ଚିକି ମାଟିକି ଏପଟ ସେପଟ କରିକି, ଗଛ ଲଗାଇଲୁ ଗଛରେ ସକାଳୁ ଉଠିକି ପାଣି ଦେଲୁ, ଚାରିଟା ବେଳେ ପାଣି ଦେଲୁ ଆଉ ମୁଁ ସେ ସେ ଗଛ ଏବେ ବଢିକି ଫଳ ଧଉଛି, ଫଳ ଆମେ ଖାଉଛୁ, ଗାଁ ଲୋକକୁ ବାଣ୍ଟୁଛୁ। ଆଉ ଆପଣ ଆପ ଆପଣଙ୍କ ବାରିରେ କିଛି ଲଗେଇନା କି?
ହଁ ମୁଁ ବା ଆମ ବାରରେ ମୁଁ ମା ଲଗେଇଛନ୍ତି। କାକୁଡି ଭେଣ୍ଡି ଶାଗ ଯା ଯାହା ଆମକୁ ବହୁତ
ଖାଇବାରେ ଉପଯୋଗୀ କରୁଛି। ଖାଇବାରେ ଉପଯୋଗ
ଆପଣ ଲଗାନ୍ତୁ। ଆପଣ ସୁସ୍ଥ ପନିପରିବା ଖାଆନ୍ତୁ ସୁସ୍ଥ ରୁହନ୍ତୁ।
ଆପଣଙ୍କ ଘରଟାରୁ ଛକ କେତେ କିଲୋମିଟର?
ଦଶ କିଲୋ ଖଣ୍ଡେ।
ଆପଣ ସେଠି ଡେଲିଯିବା ଆସିବା କରନ୍ତି।
ଶୁଣନ୍ତୁ, ହାଲୋ। ମୋର ଏବେ କିଛି କାମ ଅଛି। ମୁଁ ଆସୁଛି ମୋର ଏବେ କିଛି କାମ ଅଛି ମୁଁ ଆସୁଛି। ଆ ପରେ କଥା ହେବା।
ହଁ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ। ହ୍ୟାଲୋ।
ରୁହନ୍ତୁ ଟିକେ ଲାଇନରେ ରୁହନ୍ତୁ।ଟିକେ କଣ ଟିକେ ଅସୁବିଧା ହଉଛି ରୁହନ୍ତୁ। କଲଟା ଆପଣ କଲଟା କାଟିଲେ ଦେଖିବା ହାଲୋ।